ହ୍ୟାଲୋ। ହ୍ୟାଲୋ ହେଲୋ।
ହଁ
ହ୍ୟାଲୋ। ହଁ ଶୁଭୁଛି ଆପଣଙ୍କୁ। କଣ କରୁଛନ୍ତି? ଆମ ପାଇଁ?
ମୁଁ ବି ବସିଛି ଆଉ। କଣ ଖାଇଛନ୍ତି?
ନାଁ।
ଆଁ।
ହେ ମେରିଲ ତରକାରୀ। ଆପଣ କଣ ଖାଇଛନ୍ତି?
ମୁଁ ଉଁ ଖାଇଥିଲି ଇ ଆ? ହଁ ଉପମା ଆଉ ମିଠା ପିଠା ଏମିତି ଖାଇକି ଆସିଥିଲି ଆଉ।
ହଁ।
ହୁଁ ହଁ। ଆଉ ଆପଣଙ୍କୁ ମାନେ କଣ ଆପଣ କେବେ ଅ ଯାଇଛନ୍ତି କାରଖାନା ଯାଇଛନ୍ତି ସବୁ ବଡ ବଡ କାରଖାନା କେବେ ବୁଲିବାକୁ ଯାଇଛନ୍ତି ନା। ଆପଣ ଚାକିରୀ ଫାକିରୀ କରନ୍ତି କି ନା କଣ କରନ୍ତି?
ନାଇଁ ନାଇଁ ପଢେନି ଆପଣ କଣ କରନ୍ତି?
ହଁ ମୁଁ ତ ପଢେ ଆପଣ କେବେ ଯାଇଛନ୍ତି ବୁଲିବାକୁ କାରଖାନା?
ହୁଁ ହୁଁ ଯାଇଛୁ ଯାଇଛୁ।
ଏତେ ଯ ମାନେ ଇଏ ହୁଏ ସେଥିରେ ମାନେ ଧୂଳି ଇଏ ସିଏ ସବୁ ବାହାରେ କଳା ଧୂଆଁ ଇଏ ସିଏ ତାକୁ କେମିତି ରଖେଇ ହବ।
କଣ କଣ?
ଯ ଏତେ ସବୁ କଳା ଧୂଆଁ ଏତେ ସବୁ ବହୁତ ଖରାପ ଇଏ ଗୁଡା ଆସେ ତାକୁ କେ ଏମିତି ସବୁ ରୋକି ହବ।
ରଖନ୍ତି ତାକୁ
ନାଇ ନାଇଁ ରଖି ମାନେ ତାକୁ କମେଇ ହବ କେମିତି
ବୁଝା ପଡୁନି ମୋତେ।
ମାନେ ଦେଖନ୍ତୁ କଳା ଧୂଆଁ ତ ବାହାରେ ଦେଖିବ ସବୁ ପ୍ଲାଣ୍ଟ ଫ୍ଲାଣ୍ଟ ରୁ
ଆଜ୍ଞା।
ହଁ ତ ତାକୁ କେମିତି କମେଇ ହବ ମାନେ ନିଜେ ମାନେ ହଁ ସେଇ କଳା ଧୁଆଁ ତ ଆମ ଲୋକଙ୍କ ପାଇଁ ସବୁ ଇଏ ନା ଅସୁବିଧା ନା ସେଇଟା।
ନାଇଁ ସେଟା ଦେଖନ୍ତୁ ସେଟା କଣ ହୁଏ ନା କଳା ଧୂଆଁ ବାହାରେ ତମକୁ ଦେଖାଯାଏ କି କଳା ଧୂଆଁ ସେଟା ସେଇଟା କିନ୍ତୁ ପ୍ୟୁରିଫା ହେଇକି ଆସେ। ଭିତରେ ତାର ଫିଲଟର ଲଗା ହେଇଥାଏ। ସେଇଟା ଥ୍ରୀ ଷ୍ଟେପ ରେ ଆସେ। ଯୋଉଟା ବାହାରେ ସେଇଟା
ହଁ।
ହ୍ୟାଲୋ।
ଶୁଭୁନି ଆପଣ କଥା।
ମୁଁ କହିଲି କି ସେଇଟା ଥ୍ରୀ ଷ୍ଟେପ ହେଇକି ଆସେ ଏ କଳା ଧୁଆଁ ଟା। ଏତେ ବି ହାର୍ମଫୁଲ ନୁହଁ ସେଇଟା। ସେଇଟା ଫାଷ୍ଟ ଯୋଉଟା ପ୍ରଡକ୍ଟ ରୁ ବାହାରେ ଯୋଉଟା ବି ଧୂଆଁ ବାହାରିଲା ଯୋଉ ପ୍ରଡ୍ ହଉଛି ସେ ପ୍ରଡକ୍ଟ ଯଦି ଧୂଆଁ ବାହାରୁ ଛି ତାହେଲେ ସେଠି କଣ ହୁଏ ନା। ଫାଷ୍ଟ କେ କେମିକାଲ ପ୍ରୋସେସ୍ କୁ ଯାଏ ସେ ଧୂଆଁ ରେ କଣ କଣ ସବୁ ଅ କୋଉ ମଟେରିଆଲ ସବୁ ଅଛି କଣ କୋଉ ଗ୍ୟାସ ସବୁ ଅଛି ତାକୁ ଅଲଗା କରାହୁଏ ସେଠି ତାପରେ ଆଉ ଗୋଟେ ସେଣ୍ଟରକୁ ପଠା ହୁଏ ସେଇ ଯୋଉ ସବୁ ଅଲଗା ହେଇଗଲା ସେ ରହିଗଲା ଏଠି ଆଉ ଯାହା ସବୁ ତା ଭିତରକୁ ଅଛି ଆଉ ଗୋଟେ ଫ୍ୟାକ୍ଟରି କି ଯାଏ ସେଟା ୟୁଜଫୁଲରେ ର ଥାଏ ରିସାଇକେଲରେ ରହେ କି ୟୁଜଫୁଲ କଣ ସବୁ ହେଇପାରଲା କଣ ନାହିଁ ସେ ସବୁ ତାର ଗୋଟେ ଫ୍ୟାକ୍ଟ୍ରି ରହିଥାଏ ସେଠି ତାର ରିସାଇକେଲ ଯେତିକି ଯେତିକି ଆବଶ୍ୟକ ଯଦି ପୁରା ପୁରା ଫୁଲ ହେଇଗଲା ତାହେଲେ ଫୁଲ ହେଇଗଲା କିଛି ନାହିଁ। ରିସାଇକେଲରେ ବି ସେଇଟା ରିସାଇକେଲରେ ଦିଅନ୍ତି ହଁ ଯେତିକି ବାହାରିଲା ତା ଭିତରୁ ସେତିକିରି ସାଇକେଲରେ ଦେଲେ ଆଉ ଆଗକୁ ପଠେଇଦେଲେ ଆଗକୁ ପଠେଇଲା ପରେ ସେଟା ପ୍ୟୁରିଫାଇ ହେଇକି ଉପରୁକୁ ପଳେଇ ଏତେ ହାର୍ମଫୁଲ ନ ନଥାଏ। ସେ ଯୋଉ ବାହାରିଲା ସବୁ ସେ ସବୁ କଣ ହୁଏ ନା ଯୋଉ ଟିଭି ପ୍ରଡ଼କ୍ଟ ସବୁ ଦାଅ ଉଁ ବାହାରୁଛି ସେ ସବୁରେ ୟୁଜ୍ ହୁଏ ମେଟେରିଆଲ ରେ ଯେଉଁ ସବୁ ହିଟ୍ ଠେ ହଉ କି ଏଣ୍ ଟୁ ହଉ କି ଆମର
ମାନେ ଆପଣ କହିବାକୁ ଚାହୁଁଛନ୍ତି କି ସେଇଟା ମାନେ ବହୁତ କିଛି ୟୁଜ
ହଁ ବହୁତ ୟୁଜଫୁଲ ହେଇଯାଏ ବହୁତ କମ ମା ତ ହଣ୍ଡ୍ରେଡ ରୁ ଜିରୋ ପଏଣ୍ଟ ୱାନ ପରସେଣ୍ଟ ସେ ଜିରୋ ପଏଣ୍ଟ ମ ମତଲବ୍ ଜିରୋ ପଏଣ୍ଟ ଫାଇବ ଏସ ସେତିକି ହିଁ ଯାଏ। ବାହାର କୁ ନହେଲେ ବେଶି ଯାଏନି।
ଆଉ ଯୋଉ କାରଖାନ ର ସବୁ ଖରାପ ଉ ପାଣି ବାହାରେ ତା ବିଷୟରେ କଣ କହିବାକୁ ଚାହୁଁଛନ୍ତି ଆପ୍ ଣ କାରଖାନା ସ ଯ ଖରାପ ପାଣି ବାହାରେ ଇଏ ତା ବିଷୟରେ କଣ କହିବାକୁ ଚାହୁଁଛନ୍ତି ଆପଣ?
ବାହାରେ ଯୋଉ ସେଇଟା ବି ସେଇଟା ପିଆଜି ସବୁ ମପା ହଏ ତାର ପିଆଜି କେତେ ଆଉ ଯୋଉଠି ଛଡା ହୁଏ। ଯୋଉ ନଦୀରେ ଛଡା ହୁଏ ଆଗରୁ କଣ ହଉଥିଲା ନାଁ ଆଗରୁ ଯୋଉ ଆଗରୁ ଯୋଉଟା ସବୁ ହଉଥିଲା ସେ ସବୁ କଣ ହଉଥିଲା ନା ହୁଁ ଆଗରୁ କିଛି ଟେଷ୍ଟ କରୁନଥିଲେ କିଛି କରୁନଥିଲେ ପି ଏଚ ମାପୁ ନଥିଲେ କି ଯୋଉଠି ନେଇ ସେଠି ଛାଡି ଦଉଥିଲେ ଯୋଉ ନଦୀରେ ନାଇ ସେଠି ଛାଡି ଦଉଥିଲେ। ଯୋଉଠି ନେଇ ସେଠି ଛାଡି ଦଉଥିଲେ ଯାହା ଫଳରେ କି ଅଧିକା ପଲ୍ୟୁସନ ହଉଥିଲା।
ହଁ ସେ ପାଣି ଲୋକ ବି ପିଇକି ନା ବହୁତ ମାନେ ଇଏରେ ପଡୁଥିଲେ ରୋଗରେ। ଯେ ତାଙ୍କର ଦେହ ସ୍କିନ୍ ଖରାପ ହଉଥିଲା ଗାଧୋଇଲା ବେଳେ ଧର କୋଉ ନଈ ପହିରେ ଛାଡିଦେଲେ କି କଣ ସାୟତଥୁରୁ ଲୋକ ଗାଧେଇଲେ ସ୍କିନ୍ ଖରାପ ହଉଥିଲା ମାନେ ଦେହ ଖରାପ ହଉଥିଲା। ଶରୀର ଅ ରୋଗ ବାହାରୁଥିଲା ମାନେ ଚର୍ମ ରୋଗ ଆହୁରି ବି ଏମିତି ପାଣି ଫାଣି ପିଇକି ବି ଇଏ ସେ ଏମତି ଇଆଡୁ ସିଆଡୁ ରୋଗ ବି ବାହରୁଥିଲା ପେଟ ଖରାପ ହଉଥିଲା ଏ ସବୁ ପ୍ରକାର ରୋଗ ବାହାରୁଥିଲା। ହେଲା ଏବେ ଟିକେ କମି ଗଲାଣି।
ଆଜ୍ଞା ମୁଁ ସେଇ କଥା କହୁଥିଲି କି ଏବେ କଣ ହଉଛି ନା ତାକୁ ୱାଟର ଟିଟମେଣ୍ଟ ଗୋଟେ ଇଏ ଅଛି ୱାଟର ଟିଟମେଣ୍ଟ ରେ ସେଇଟା ମାନେ ପି ଏଚ୍ ହିସାବରେ ହେଇ ଟାକୁ ଡିଷ୍ଟ୍ରିବୁଟ୍ କରା ହୁଏ ଫାଷ୍ଟ ର ଏଇ ଯୋଉ ଗାଧୁଆ ପାଣି ଯୋଉ ପାଣି ବି ହଉ ସେ ସବୁ ୱାଟର ଟେକ୍ ର ୱାଟର ଟ୍ରିଟମେଣ୍ଟ ର ପାଣି ପିଆବା ପାଣି ବି ତାଧିରୁ ବାହାରି ପଡେ ପିଇବା ପାଣି ପର୍ଯ୍ୟନ୍ତ ଦେଖିବାକୁ ଆଉ ଇଣ୍ଡଷ୍ଟିରେ ତ ପିଇବା ପାଣି କରିବେନି। ସେଇ ସବୁ ମାନେ ପିଆ ପାଣି କରନ୍ତି। ୟୁଜ ଫୁଲ ପାଣି କରନ୍ତି ଆଉ ସେଇ ପାଣି କିି ଛାଡି ଦିଅନ୍ତି ଆଉ ୟୁଜ୍ କରିକି ୟୁଜ ନାହିଁ। ମତଲବ ପ୍ୟୁରିଫାଇ କରିକି ସେଇଟାକୁ ନଦୀ କୁ ଛାଡି ଦିଅନ୍ତି ଏତେ ବି ହାର୍ମଫୁଲ ନଥାଏ ତା ଭିତରେ। ସେଇଟାକୁ ଡିଫରେନ୍ସ କରନ୍ତି ସେ। ତାକୁ ୟୁଜ୍ କରାନ୍ତି ଆଉ।
ହୁଁ।
ତାପରେ ନଦୀର ପିଏଚ୍ ଟା। ମାପନ୍ତିରେ ଅଛି ତାପରେ ଏଇ ଯୋଉ ଦୂଷିତ ଉମ୍ ଇଏ ଜଳ ଟା ବାହାରିଲା ସେ ଜଳକୁ କଣ କରନ୍ତି ନା ପି ଏ ସାହାର୍ଯ୍ୟ ତାର ପି ଏଚ୍ ୟାର ପି ଏଚ୍ ସେମ୍ କରନ୍ତି।
ଆପଣଙ୍କୁ ଏସବୁରେ ଏଫ୍ ଏମ୍ ମାନେ ପୁରା ଇଏ ତ ଆପଣ କଣ କୋଉ ବାଞ୍ଚ ମାନେ ଆପଣ କଣ ପଢନ୍ତି କି ଆପଣଙ୍କୁ ଏତେ ସବୁ ଯାଣ
ନାଁଇ ଏତେ ସବୁ ଇଏ ହେଲା ଫଣ୍ଡାମେଣ୍ଟାଲ ଆମେ ଯୋଉ ବ୍ରାଞ୍ଚ ପଢୁଚୁ ସିଏ ଏଟା ହେଲା ଆମର ଫଣ୍ଡାମେଣ୍ଟାଲ। ଏଟା ମୁଁ ବି ଯେତିକି କହିଲି ସେତିକି କାଫି ନୁହଁ। ଏ ଆ ଆର ଆହୁରି ଭିତରକୁ ଯିବାର ଅଛି। ପୁରା ଆକୁରେଟ୍ ସବୁ ଆମର ଆମେ ଯୋଉ ପାଣି ଟା ପିଉଚୁ। ସେଟାର ପିଏଚ୍ କେତେ ରହିବା ଦରକାର। ତା ପରେ ଆକୁଆ ପାଣି ଅଛି। ସେଟାର ବି ଅଛି ବୋହୁତ ପି ଏଚ୍ ଅଛି। ସେଟାର ଏ ମାନେ ତମେ ଭାବି ପାରିବନି କି ଏତେ ସବୁ କମ୍ କମ୍ ପିଏଚ୍ ରହେ। ଆଉ ତାପରେ ଟେଷ୍ଟିଂ ବି ସବୁ ହଏ।
ଓହୋ ହୁଁ ଏସବୁ ଜାଣିବା କଥା।
ଗୋଟେ ପାଣି ମାନେ ସେ ପାଣି ବି ଯଦି ଗୋଟେ ଡ୍ରପ ବି ତମେ ହାତରେ ପକେଇଦବ ହାତ ପୁରା ଉଁ ଜଳେଇ ଦବ ଆମର ଯେମିତି ଏ ସି ଡି
ହଁ।
ସେଇ ଭଳିଆ ଅଛି ସେଇଭଳିଆ ର ସେ ଟୋଟାଲୀ ହାତ ପୁରା କନଶିଷ୍ଟେସନ୍ ରେ ଏସି କନଶିଷ୍ଟେସନ୍ ରେ ଏସି ଦେବେ ଠିକ ବାହାରୁଚି ଆମର ଅ
ସେଇ ଜିନିଷା ଟା ବି ମୁଁ ବି ପ୍ଲସ ଟୁ ବେଳେ ପଢିଥିଲି।
କନଶିଷ୍ଟେସନ୍ ଏସି ରେ ଆମର କଣ ପାଣି ଫାଣି ମିଶେଇକି ତାପରେ ଦେଲା ବେଳକୁ ସେଇଟା ହଉଚି। କନଶିଷ୍ଟେସନ୍ ଏସି ତାପରେ ଏ ଟା ଆମେ ଯୋଉଟା କହୁଚୁ ଯଉ ପାଣି ପି ଏଚ୍ ପୁରା ଜିରୋ ପଏଣ୍ଟ ଜିରୋ ୱାନ୍। ସେଟ ଜିରୋ ପଏଣ୍ଟ ଜରୋ ୱନ୍।
ଜିରୋ ପଏଣ୍ଟ ଜିରୋ ୱାନ୍।
ଜିରୋ ପଏଣ୍ଟ ଜିରୋ ୱାନ୍ ମାତ୍ର ହଣ୍ଡ୍ରେଟ୍ ପରସେଣ୍ଟ ରୁ ଜିରୋ ପଏଣ୍ଟ ଯୋରୋ ୱାନ୍ ମାତ୍ର ଧର ଟେନ ପରସେଣ୍ଟ ବି ଧର। ଆମର ସବୁଠୁ ଆମର ଯୋଉ ପିଆ ଯୋଉ ପିଆ ପାଣିର ସେଟା ରହୁଚି ସିକ୍ସ ପଏଣ୍ଟ ନାଇଁ ସେଇ ପିଇବା ପାଣିର ଇଏ ରହୁଛି ଆମ ପି ଏଚ୍ ଅଛି ନା ପିଆ ପାଣିର ଏତିକି ରୁ ସିକ୍ସ ପଏଣ୍ଟ ଫାଇଭ ରୁ ସେଭନ ରହିଲେ
ହଁ ମୁଁ ସେଇଟା ତ ବୁଝିଲି ହେଲେ ମୁଁ କହୁଚି କାରଖାନା ଯୋଉ ପାଣି ଖରାପ ପାଣି ବାହାରୁଚି ସେ ସବୁ ମିଶି ପାରୁନି ତ ନହେଲେ
ହଁ ସେଟା ମୁମକୁ ତ କହୁଛି ନା ଇଏ ଯୋଉ ଯୋଉ ନ ଛାଡିବେ ସେ ନଦୀର ପାଣି ଆଣନ୍ ସେଟା ତାଙ୍କୁ ଜଣାଥିବ କି ଏତିକି ପି ଏଚ ଅଛି ଏତିକି ଅକ୍ସିଜେନ ଅଛି ଏ ପାଣି ଭିତରେ ସେତିକି ସେ ପାଣି କି ଯୋଉ କାରଖାନାର ପାଣି କି ଏକ୍ସସେ ପ୍ୟୁରିଫାଏ କରନ୍ତିନି ସେତିକି ପ୍ୟୁରିଫଏ କରି କି ଉ ପଠାନ୍ତି ଏଠିକି ଆମର ନଦୀ କି କାହିଁକିନା ଏକ୍ସେସ ଯଦି ପ୍ୟୁରିଫାଇ କରିବେ। ଗୋଟେ ଲିଟର ପାଣି ଯଦି ପିଆବା ପାଣି ବାହାର କରିବେ ତା ଭିତରୁ କି ଦଶ ଲିଟର ପାଣି ପିଇବା ପାଇଁ ବାହାର କଲେ ତାଙ୍କର ଲକ୍ଷେ ଟଙ୍କା ଖର୍ଚ୍ଚ ହେଇଯାଏ। ବହୁତ ମାନେ ଏକ୍ସପେସିଭ ସବୁ ଜିନିଷ ଲାଗେ। ପିଆ ପାଣି ନାସ୍ନା ପାଣି ଠୁ ପିଆ ପାଣି ବାହାର କରିବା ଲାଗି କି ରିସାଇକେଲ କଲା ବେଳୁ କେତେ ଜିନିଷ ଖର୍ଚ୍ଚ ହଉଛି।
ହୁଁ ସେଥିପାଇଁ ବହୁତ କାରଖାନା ମାନେ କରନ୍ତି ନା ସେମିତି ଛାଡି ଦିଅନ୍।
କରନ୍ତି ନାଇଁ କରନ୍ତି ମାନେ ପ୍ୟୁରିଫାଇ କରନ୍ତି ଯେତିକି ଦରକାର ମାନେ ପିଇବା ପାଇଁ କେହି ଯାଆନ୍ତିନି ପିଇବା ପାଣି ପାଇଁ ବହୁତ ଏକ୍ସପେନସିଭ ହେଇଯାଉଛି।
ହଁ।
ପିଇବା ପାଇଁ ପର୍ଯ୍ୟନ୍ତ କେହି ବାହାର କରନ୍ତିନି ଯେତିକି ଦେଖିବ ଯୋଉଠି ସେ ଛାଡନ୍ତି ସବୁ ସେଠି ଦେଖିଲେ କି ତମର ସେ ପାଣିର ପି ଏଚ ଜିରୋ ପଏଣ୍ଟ ଥ୍ରୀ ଫାଇ ଅଛି। କି ପିଆ ପାଣି ଭଳିଆ ଅଛି ପିଆ ପାଣି ତ କେବେ ରହିବନି ଏଟାକୁ ଫୁଟେଇ ଫାଟ ଗଟଇ ତାକୁ ମାନେ ସେଇ ଭଳିଆ ଅଛି ଜିରୋ ପଏଣ୍ଟ ଫାଇ ସିକ୍ସ ଅଛି କି ଜିରୋ ପଏଣ୍ଟ ସିକ୍ସ ଏଇଟ୍ ଅଛି। ତାକୁ ସେଠ ପର୍ଯ୍ୟନ୍ତ ଯିବେ। ପିଏଚ ଏ ପାଣିର ନାସ୍ନା ପାଣିର ପିଏଚ ସେଥି ରହ ପରେ ସେ ଛାଡି ଦିଅନ୍ତି ନ ସେଇଭଳିଆ କେତେଟା କମ୍ପାନୀ ଛାଡି ଦିଅନ୍ତି କାହିଁକି ନା ଯେତେ କରିବା।
ହଁ ଏତେ ବି ହଁ ଏତେ ବି କହିି ପଇସା ବେକାର ଖର୍ଚ୍ଚ କରିବେ ନା ଗୋଟେ ଗୋଟେ କମ୍ପାନୀ ସେତିକି ପଇସା ରୋଜଗାର ବି କରିନଥିବେ ତଁ। ସେଥିପାଇଁ ଆଉ ଆଜ୍ଞା ଆପଣ ସେ। କଥା ହେଇକି ବହୁତ ଭଲ ଲାଗିଲା ଆଉ ଆପଣ ବହୁତ କିଛି ତଥ୍ୟ ମତ ମତ ଜଣେଇଲେ ତ ଧନ୍ୟବାଦ ଆଉ ଆପଣଙ୍କ ସହିତ ଆଉ କେତେ କଥା ହେବ ଆଉ।
ଆଜ୍ଞା।
ରହୁଛି।
ଆଜ୍ଞା ଆଜ୍ଞା।